ହ୍ୟାଲୋ।
ହଁ ଭାଇ ଏବେ କୋଉଠି?
ଏବେ ଏ ଘର ପାଖରେ।
ହଁ ଆଉ ଏବେ କଣ କରୁଚ?
ଏବେ ମୋର ଯୁକ୍ତ ଦୁଇ ପଢା ସରିଯାଇଚି ଘରେ ଏବେ ଅଛି ଆଉ।
ଅ ହଁ ଆଉ ମୋର ବି ତ ଏବେ ଯୁକ୍ତ ଦୁଇ ପରୀକ୍ଷା ସରିଚି। ଆଉ ତମର କେତେ କଣ ମାର୍କ ରହିଲା?
ମୋର ସେଇ ଚାରିଶହ ପାଖପାଖି ରହିଚି ଆଉ।
ଓ ମୋର ସେଇ ତିନିଶହ ନବେ ପାଖାପାଖି ରହିଚି ଆଉ। ମାନେ ତ ତମର ହଁ ଆଉ ତାପରେ କଣ କରିବାର କଣ କେମତି ପ୍ଲାନିଂ ଅଛି?
ଦେଖିବା ଏବେ ତ କିଛି ବାହାରିନି ରଜ ସରିଲା ପରେ ବାହାରିବ ସବୁ ଯାହା ଯେମିତି ବିଶ୍ବିଦ୍ୟାଳୟ କିମ୍ବା କଲେଜେ ଫଲେଜେ ରେ ପକେଇବା ଦେଖି।
ଆଉ ତମେ ଯୋଉ ଆମର ଯେଇ ଗୋଟେ ଯେଇ ଆଉ ଅ ଓଜେଇ ଆମ ଓଡିଶାର ଗୋଟେ ଏକ୍ଜାମ ଅଛି ତମେ ସେଇଟା ଦେଇଚ ନା ଦେଇନାହଁ?
ହଁ ହଁ ମୁଁ ସେଇଟା ଦେଇ ଦେଇଚି ସେଇ ଅନୁସାରେ ଏ ବୈଷୟିକ ଜ୍ଞାନ ପାଇଁ କିଛି କୋଉ କୋଉ କଲେଜ କଣ ରହୁଛି? ଯେତେବେଳେ ଫର୍ମ ଆସିବ ସେତେବେଳେ ପକାଯିବ ରଜ ପରେ ପରେ।
ଆଉ ତୁମର ମନେ ଅଛି ଆମେ ଯୋଉ ଟେନ୍ଥ ରେ ଯେତେବେଳେ ପଢୁଥିଲେ। ସାଙ୍ଗ ହେଇକି।
ହଁ ମନେ ଅଛି। ଆଉ ସେ କଥା କେମିତି ଭୁଲି ହବ? ଦଶମ ଆମେ ପଢ଼ୁଥିଲେ।
ସେତେବେଳେ ତ ଆମ ଯୋଉ ଆମର ଅସ୍ତବାଳା ସ୍କୁଲରେ ବହୁତ। ଟିଚର ଯୋଉମାନେ ଆମର ଶିକ୍ଷକ ମାନେ ଥିଲେ। ବହୁତ ବିଜ୍ଞ ଶିକ୍ଷକ ମାନେ ଥିଲେ ନାଇଁ ଆମର।
ତା ସେ ସବୁ ଶି ମୁଖ୍ୟ ମାନେ ଆମର ସେତେବେଳେ ମାନେ ନୂଆ ଆସିଥିଲେ ତାଙ୍କର ପ୍ରଥମ ମାନେ। ପାସ୍ ଆଉଟ ଷ୍ଟୁଡେଣ୍ଟ ହେଲେ ଆମେ। ଯେତିକି ଆମକୁ ଭଲ ପଢେଇଛନ୍ତି ଏବେ ବି ତାଙ୍କ କଥା ମନେ ଅଛି।
ହଁ ବହୁତ ବହୁତ ଭଲ ପଢାନ୍ତି।
ହଁ।
ଓ ଆମର ତ ଗୋଟେ। ଖେଳ ପଡିଆ ଗୋଟେ କରିବେ ବୋଲି କ-କହିଥିଲେ ଆମ ପିଟି ସାର୍।
ହଁ।
କିନ୍ତୁ କରିପାରିଲେ ନାହିଁ ଆଉ।
କରିପାରିଲେ ନାଇଁ ଆଉ ସମୟ ସେତେବେଳେ ଏତେ ଭଲ ନଥିଲା ତାପରେ ଆମେ କୋରୋନା ଟାଇମରେ। ପାଠ ପଢ଼ିଛନ୍ତି ଯେତେବେଳେ ବେଶୀ ସମୟ ସ୍କୁଲ ଯାଇପାରନ୍ତିନି। ତାପରେ ଆମର ଖାଇବା ସେତେବେଳେ ଏତେ ସୁବିଧା ନଥିଲା ଦଶଟାରୁ ଚାରିଟା ପର୍ଯ୍ୟନ୍ତ ସ୍କୁଲ ଗେଟ ବନ୍ଦ ରୁହେ। ସବୁ ପିଲା ମାସ୍କ ପିନ୍ଧିକି ଯାଆନ୍ତି ଆଉ ଏଇଭଳିଆ ହେଇକି ଆମ।
କରୋନାର ତ ଦବଦବା ବହୁତ ଥିଲା ସବୁଆଡେ କର୍ଫ୍ୟୁ ଜାରି ହେଇଯାଇଥିଲା। ଆଉ ଲକଡାଉନ ଜାରି କରିଦେଇଥିଲେ ଅ ପ୍ରଧାନମନ୍ତ୍ରୀ ଆମର ନାଇଁ। ଆମେ ତ ଆମର ନବମ କ୍ଲା ନବମ ଶ୍ରେଣୀ ଆମେ ତ ଯାଇନା ତି କହିଲା ଭଳିଆ ନାଇଁ। ହାଲୋ।
ନା ନବମ ଟୋଟାଲ ଯାଇଛନ୍ତି ପୁଣି ଛୁଟି ପୁଣି କିଛି ଦିନ ପରେ ଦଶମ ହେଇଗଲା।
ଓ ହୋ। ଆଉ ଦଶମ ଟା କିନ୍ତୁ ବହୁତ ବଢିଆ ଯାଇଛି ଆମର ନାଇଁ। ନାଇଁ ଭାଇ ଆମେ ସିନା ପ୍ଳ ପ୍ଲସ ଟୁ ରୁ ସିନା ଆମେ ଅଲଗା ହେଇଗଲେ କିନ୍ତୁ ଦଶମରେ ଆମର ବଢିଆ ଯାଇଛି। ବଣ୍ଡିଙ୍ଗ ଭଲ ଥିଲା। ପିଲାମାନେ ଆସନ୍ତି। ସ୍କୁଲରୁ ନଡ଼ିଆ ଚୋରି କରି ଖାଇଦିଅନ୍ତି ଆମେ।
ହୁଏ ତାପରେ ଆମେ ସକାଳୁ ଉଠିକି ଯାଆନ୍ତି ସ୍କୁଲ ସାଙ୍ଗ ହେଇକି ସାଇକେଲରେ। ଆଉ ବହୁତ ଥର ସାଇକେଲରୁ ପଡିଛନ୍ତି ଆମେ ଡେଲି ସ୍କୁଲ ଫେରିଲା ବେଳେ।
ଆମେ ଦି ଜଣ ଯୋଉ ପଡିଥିଲେ ଯୋଉ ତାରିଣୀ ଶାଳ ପାଖରେ।
ହଁ ମନେ ଅଛି ମନେ ଅଛି ମୋ ଆଣ୍ଠୁ ଖଣ୍ଡିଆ ହେଇଥିଲା।
ହଁ। ଆରେ ଭାଇ ସେତେବେଳେ ମଜା କିଛି ଅଲଗା ଥିଲା ନା। ଆଉ ଏବେକା କ ଏବେକା ସ୍କୁଲ ଛୁଆ। କଲେଜ ଛୁଆ ମାନେ ବାଇକ୍ ଧରିକି ବି ପଳଉଛନ୍ତି ତାଙ୍କ ବାପା, ମା ମାନେ ପୁରା।
ସାଇକେଲ ଧରିକି। ପିଲାଙ୍କ ଜ ଖେଳ ବିଷୟରେ କିଛି ଜଣା ନାହିଁ ଆଗରୁ କେତେ କବାଡି ଖେଳ ହଉଥିଲା। ବାଗୁଡି ଖେଳ। ଆଗରୁ କେତେ ବାଡି ଖେଳ ହଉଥିଲା କି କେଟ ରେ ବହୁତ ଖେଳହଉଥିଲା ଫୁଟବଲ ସବୁ ଖେଳୁଥିଲି ଏବେ ଏବେ ଏବେ ପିଲା ମୋବାଇଲ ଛାଡିଦେଲା କିଛି ନାହିଁ ସବୁ ମୋବାଇଲରେ ବିଜି ରହିଲେ ନବ ଦଶମ ପିଲାଙ୍କର ଇନଷ୍ଟାଗ୍ରାମ ଫେସବୁକ୍ ସୋସିଆଲ୍ ମିଡ଼ିଆରେ ସବୁ ମାତିଚନ୍ତି କିନ୍ତୁ ଆମ ଜେନେରେସନ୍ ବେଳେ କିଛି ମୋବାଇଲ୍ ନଥିଲା
କିଛି ମୋବାଇଲ ନଥିଲା ନା କମ୍ପ୍ୟୁଟର ଥିଲା ନା ମୋବାଇଲ
ଯାହା ସାଙ୍ଗସାଥି ସମ ସାଙ୍ଗସାଥି ପାଠ ପଢା ସେ ସେଥିରେ ଟାଇମ୍ ପାସ୍ ଯାଉଥିଲା ଆମ ଦିନ ସବୁ।
ହୁଁ ଆଁ ଆମର ତ ସେତେବେଳେ ଏତେ ମୋବାଇଲ ମାନେ ମ ଆମର ତ ବହୁତ ଲୋଏଷ୍ଟ ପି ଇଏ ନା ଆମର ଏତେ ମୋବାଇଲ ଫୋବାଇଲ ଧରିବାର ଏତେ ଇଏ ମିଳନ
ହଁ କାହିଁକି ନା ଆମର ମୋବାଇଲ ନଥିଲା ଆମ ଆମେ ବି ସେ ସେଇ ଜେନେରେସନ୍ ଜେଡ଼େ ଯାଉଚନ୍ତି କିନ୍ତୁ କଣ ଆମ ବାପା ମାଙ୍କ ମାନ ଏତେ ନଥିଲା ମିଡିଲ୍ ଲୋ କ୍ଲାସ ଆମେ ଆମେ ଆସୁଛନ୍ତି ଆଉ ଆମେ ଯେତେବେଳେ ମୋବାଇଲ ଫୋବାଇଲି ଏତେ ନଥିଲା ଯାହା ଯେମିତି କରିକି ପାଠ ପଢ଼ିକି ତାର ଆଉ ଯୁକ୍ତ ଦୁଇଟା ପଳେଇ ସାରିଲାଣି ଏବେ ଆମ ମୋବାଇଲ ଧରିଚନ୍ତି କିନ୍ତୁ ଏବେ ଛୁଆ ଅଷ୍ଟ ଅଷ୍ଟମ ନବମ ଦଶମ ରୁ ବି ମୋ
ଅଷ୍ଟମ, ନବମ ଦଶମରୁ ବି ମୋବାଇଲ ଧରୁଚ ନ୍ତି ସେଇଟା କିନ୍ତୁ ଭଲ ଜିନିଷ ନୁହେଁ ନାଇ କି?
ନା। ଆଉ ଆମେ ଯୋଉ ଯାଆନ୍ତି ସ୍କୁଲ ଆମେ କେତେ ବାଟରେ ଗଲାବେଳକୁ ଆମ୍ବ, ପିଜୁଳି
ଆମ୍ବ, ପିଜୁଳି, ପଣସ କେତେ କଣ ଖାଆନ୍ତି।
ଖାଏନ୍ତି ହିସାବ ନାହିଁ। ଆ ସେତେବେଳେ ସବୁ ଲୋକଙ୍କୁ ଦେଖିବାରେ ବିଲରେ ସବୁ କାମ କରୁଥିବେ ଗଲା ବେଳକୁ। ମାତା ଦୃଶ୍ୟ ଟା ଅଲଗା ଥିଲା ଏବେ ପିଲା ବାଇକ୍ ଧରି ଯାଉଚନ୍ତି ସ୍କୁଲ ଆଗରେ ଏପଟ ସେପଟ ହୋଉଚନ୍ତି।
ଆଉ ତମ ଆଡେ ତ ଭଲ ରଜ ହୁଏ କାଳେ ମୁଁ ଶୁଣିଥିଲି?
ହଁ ଆମ ଆଡେ ବି ଭଲ ରଜ ହୁଏ।
ଆଉ ଏଥର କେମିତି କଣ ରଜରେ କେମିତି କଣ ଯୋଜନା ଅଛି କରିବାର?
ଆ ରଜ ଯୋଜନା ଆମର ଏବେ ଚାଲିଲାଣି ଆମର ସବୁ ବାଉଁଶ ଫାଉଁଶ କଟା ସରିଚି। ତାପରେ ଆମର କୋଉ ଜାଗାରେ କଣ ଦୋଳି ପଡିବ କଣ କେମିତି ହବ କୋଉ ରଜଦିନ କଣ ରଖାଯିବ ସବୁ ସେମିତି ପ୍ଳାନ ଯୋଜନା ହେଇସାରିଚି ଖାଲି ଏବେ ଚାଲିଚି ଏବେ ପିଲା ଆମର ଯୁବପିଢି ସବୁ ନେଇକି ଆମେ କାମ ଫାମ କରୁଚୁ।
ଓ ନାଇଁ ଆମର ବି ଏପଟେ ଭଲ ରଜ ଉତ୍ସବ ହୁଏ ଆଉ ପାଳନ କରାଯାଏ। ଉଁ ରାତିରେ ଫଙ୍କସନ୍ କରାଯାଏ ଆଉ ଉଁ ଅଁ ଆଉ ଖେଳ ବି କରାଯାଏ ତାପର ପ୍ରାଇଜ୍ ବି ରଖ ରଖିଚନ୍ତି ଆମର ଆଉ
ତାସ ଖେଳ ହେଲା ଆଉ ଯେତିକି ପୁରୁଣା ଖେଳ ଯୋରା ସବୁ ପରମ୍ପରା ଚାଲି ଆସିଚି ଯୋଉ ପିଠା ଖାଇବା ହେଲା ଯାହା ଯେମିତି ହେଲା ସବୁ ହୁଏ ଆମର ଖେଳ କୁଦ ହୁଏ ବହୁତ ଭଲ ଲାଗେ ରଜ ଟା ଆମର ଏପଟରେ। ତମର ସେପଟେ କଣ କେମିତି ରଜ ଆଉ କିଛି ନୂଆ
ହଁ ଆମ ଆଡେ ତ ରଜରେ ଏଠି ଖେଳ କରାନ୍ତି ଯେମିତି ଯୋଉ ବେଲୁନ ଥିବ ବେଲୁନ କୁ ତାକୁ ପା ଟିରେ ଫୁଟେଇ ସେଟା ଗୋଟେ ଖେଳ କରାଯାଏ ଆଉ ଯଉ ଆଉ କାଗଜରେ ଯୋଉ ଗ୍ଲାସ କରାଯାଇଥାଏ ଆମର ପାତ୍ର ସବୁ ସିଏ ରଖ ରଖା ହେଇଥାଏ ତ ତମେ ବେଲୁନ କୁ ପାଟିରେ ଫୁଙ୍କିଇକି ସେ ବେଲୁନ ଯୋଉ ପବନ ବାହାରିବ ସେ ତାକୁ ପବନ ବାଡେଇକି ତମେ ଯେତେଟା ଗ୍ଲାସ ଯିଏ ଯେତେ ଅଧିକା ଗ୍ଲାସ ପକେଇ ପାଇଲା କାଗଜର ଗ୍ଲାସକୁୁ ସେ ସେଇ ଅନୁସାରେ ପ୍ର ପ୍ରଥମ ପ୍ରଥମ, ଦ୍ଵିତୀୟ, ତୃତୀୟ ଏମିତି ପ୍ରାଇଜ ରଖା ହେଇଥାଏ ଆଉ। ଇଏ ଗୋଟେ ଖେଳ, ଆଉ ଆଉ ଏମିତି ବିଭିନ୍ନ ପ୍ରକାର ଖେଳ ବହୁତ ପ୍ରକାର ଖେଳ, ଆଉ ଦୋଳି ତମର ସେଆଡେ କେମିତି କଣ ପକାଯାଏ?
ଆଚ୍ଛା, ଆମର ଦୋଳି କହିବାକୁ ଗଲେ ଏଇତ ପଟା ଦୋଳି, ଦଉଡି ଦୋଳି। ଆଉ ଖାଇ ଦୋଳି, ସବୁ କାଠରେ ତିଆରି ହୁଏ ମିସ୍ତ୍ରୀ ତିଆରି ହି କରନ୍ତି। ଆ ଏଇ ଦୋଳି ପାଇଁ ଏବେ ବି ଯୋଜନା ହେଇସାରିଛି ମାନେ ପୁରା ପୁରି କାମ ସରିଲାଣି ବା ଅଧାରୁ ଅଧିକ କାମ ସରିଲାଣି ଖାଲି ଦୋଳି ପଡିବ। ତାପରେ ପୂଜା ହବ ରଜ ପାଇଁ ଛୁଆ ଆସିବେ ଦୋଳି ଖେଳିବେ। ମିସ୍ତ୍ରୀ ବି ଆସିସାରିଲେଣି ଏବେ କାମ ଚାଲିଛି ଆମର ପିଲା ସବୁ ପାଖରେ ଅଛନ୍ତି ଯାହା ଯେମିତି ଦରକାର ହଉଛି ସବୁ ପିଲା ସାହାଯ୍ୟ କରୁଛନ୍ତି।
ଏଇଭଳିଆ ଚାଲିଛି ଆଉ।
ଆରେ ଆମର ବି ସେମିତି ପୁରା ଯୋଜନା ଚାଲିଚି। ଆଉ ଏଥରକ ଟିକେ ବେଶୀ ବଡ ଆକାରରେ କରିବେ ରଜକୁ। ଆଉ ତମେ ଆସିବ ଏଠି ବୁଲିବା ପାଇଁ ଆମ ଆମ ସାଇଡ଼କୁ ଆଉ।
ହଁ ଆମେ ବି ଯିବୁ ତମେ ବି ଆସିବ ଦି ଜଣ ସମୁ ଦି ଜଣ ଦି ଜଣ ପଖାରେ ବୁଲିବା ଆଉ।
ହଁ ଆଉ ତମର ଏବେ ଉଁ ଯୋଉ ଯୁକ୍ତ ଦୁଇ ପରୀକ୍ଷା ତ ସରିଛି ଏବେ ଜଷ୍ଟ। ଶୁଣିବାକୁ ପାଇଲି। ଆଉ ଆପରେ କଣ କରିବାର ଯୋଜନା କଣ କେମିତି ଅଛି?
ଆପରେ ଆମର କହିବାକୁ ଗଲେ ସେଇ ବୈଷୟିକ ଜ୍ଞାନ ଯାହାକି ଆମର ଇଞ୍ଜିନିୟରିଂ ଲାଇନରେ ଯାଉଛି ସେଇ ବିଷୟରେ ପଢ଼ିବାର ଇଚ୍ଛା ଅଛି।
ଯାନ୍ତ୍ରିକ ବିଭାଗରେ ଆ ଯାନ୍ତ୍ରିକ ବିଭାଗରେ ପଢ଼ିବାର ଇଚ୍ଛା ଅଛି ଆଉ।
ହଁ। ଆଉ ତାର ତ ଏବେ ଫର୍ମ କିଛି ବାହାରିନେଇ ବାହାରିବ ରଜ ସରିିଲା ପରେ ପରେ? ତାପରେ ପୁଣି ଆଉ ଗୋଟେ ନୂଆ ଜାଗାକୁ ଯାଇକି ପାଠ ପଢିବାକୁ ପଡ଼ିବ ଆଉ।
ହଁ ଉଁ ତାପରେ ମୁଁ ବି ଭାବୁଛି ସେଇ ଯାନ୍ତ୍ରିକ ବିଭାଗରେ ପଢ଼ିବି ବୋଲି ତାର ତ ଏବେ ତ ବାହାରିନି ଯା ଆମର ଗଭରମେଣ୍ଟ କାଉସିଲଂ ତ ବାହାରି ନାହିଁ ତା ବାହାରି ଗଲା ପରେ ତାପରେ ଆମେ ତାକୁ ଆପ୍ଲାଏ କରିବା, ଆମେ ହୁଏ ତ ସାଙ୍ଗ ହେଇକି ଆପ୍ଲାଏ କରିବା ଆଉ ତମେ ଯେତେବେଳେ ଆପ୍ଲାଏ କରିବ ମତେ କଲ୍ କରିବ।
ହଁ ସାଙ୍ଗ ହେଇ ଆପ୍ଲାଏ କରିବା ଦେଖିବା କୋଉ କଲେଜ କଣ ଆମ ପା ଖରେ ସୁବିଧା ହଉଛି ନହେଲେ ଫୁଣି ସାଙ୍ଗ ହେଇ ପଡ଼ିବା, ଦଶମ ପରେ ଫୁଣି ସାଙ୍ଗ ମିଳିଯିବେ ପୁଣି।
ପଢ଼ିବା ଆଉ ହଁ
ଗଲେ ଭଲ ହବ ଆଉ।
ହଁ ଆମର ତ ସେମିତି ଉଁ ଯୋଉ କଣତି ପ୍ଲସ୍ଟୁରେ ତମ ହଷ୍ଟେଲରେ କ ପିଲା କେତେ କଣ ରହୁ ରୁହନ୍ତି? ହଷ୍ଟେଲର ତ ତମେ ତ ଜାଣିଥିବ ନା କେମତି କଣ ହଷ୍ଟେଲର ଅବସ୍
ହଁ ଆମର ହଷ୍ଟେଲରେ ଆମର ହଷ୍ଟେଲରେ ପିଲା ରହୁଥିଲେ ସେତେବେଳେ ବାଆଷଠି ଜଣ।
ହଁ
ବାଆଷଠି ସେମିତି ପିଲା ଭଲ ପାଠ ପଢ଼ିବା ପିଲା ଥିଲେ ଆମର ପାସ୍ ଦଶ ଜଣ ଭଳିଆ, ଆଉ ତାଠୁ ଟିକେ କମ୍ ମିଡିୟମ୍ ପିଲା ତିରିଶ ଜଣ ଭଳିଆ। ଆଉ ସବୁଠୁ ମାନେ ଯୋଉମାନେେ ବହୁତ କମ ପାଠ ପଢ଼େ ସେ ଥିଲେ ପଚିଶ ତିରିଶ ଜଣ ପିଲା।
ଆରେ ଆମର ବି ତ ଆମର ବି ତ ସେମିତି ବୟାଶୀ ଜଣ ପିଲା ଥିଲେ ତାକୁ ଆଉ ଟପ୍ ଟୋ ପଚିଶ ପିଲା ଅଲଗା ଗୋଟେ ରୁମରେ ରଖଉଥିଲେ। ତାଙ୍କୁ ଅଲଗା ଟ୍ରିଟ କରାହଉଥିଲା ସେଇଟା ହଉଛି ହଷ୍ଟେଲ ହିସାବରେ ଆଉ କ୍ଲାସରେ ପଢା ହିସାବରେ ସେ ତ ମାନେ ଟପ୍ କୋଡିଏ ପିଲାଙ୍କୁ ସେ ରଖୁଥିଲେ ଅଲଗା ସାର୍ ମେ ତାଙ୍କୁ ଅଲଗା ଆମର ଟ୍ରିଟ କରାହଉଥିଲା।
ଆଚ୍ଛା ଆମର ବି ସେଭଳିଆ ଥିଲା। କିନ୍ତୁ ଆମର କଣ ନା ପିଲା ଯେହେତୁ କମ ଷାଠିଏ ପିଲା ତେଣୁ କରି ଆମର ରଖୁଥିଲେ ପନ୍ଦରଟା ପିଲାଙ୍କୁ ଅଲଗା ଜାଗାରେ। ଆଉ ଆଉ ଆଉ ମିଡିମ ପିଲାଙ୍କ ଅଲଗା ଜାଗାରେ ଆଉ ପୁରା ସବୁ ଜାଙ୍କ କମ ପାଠ ପଡ଼ିଥିବା ତାଙ୍କୁ ଅଲଗା ଜାଗାରେ। ସମସ୍ତ ଅନୁସାରେ କୋର୍ସ ବି ଆମର ଡିଜାଇନ ଥିଲା କି କୋଉ କାହାକୁ କେତିକିରେ ପଢା ଯାଇ ପାରିବ।
ହଁ ଆମର ଯେମିତି ଯୋଉ କଣନ୍ତି ରହିଲା ଆମର ବାୟୋଲୋଜି ଆଉ ଆମର ଆଇଟି ଯୋଉଟା କି ଆମର ଆ ଯୋଉ ଆମର ଯୋଉ କଣ କହିଲ ଇନଫର୍ମେସନ ଆମର ଟେକ୍ନୋଲୋଜି ଉପରେ ଇନ ଇନ୍ଫର୍ମେସନ ଯୋଉଟା ଗୋଟେ ସବଜେକଟ ରହୁଥିଲା।
ହଁ
ଆଉ ହଉଛି ଗୋଟେ ଆମର ବାୟୋଲୋଜି ରହୁଥିଲା।
ହଁ
ହଁ ସେଇ ଭି ଆମର ଦିଟା କାଟାଗୋରାଇଜ ରହୁଥିଲା ଆଉ ଆଉ ଅଧିକାଂଶ କଲେଜରେ ବି ବୋ ଭୋକେନ୍ସନାଲ ବି ର ରହିଥାଏ ମାନେ କାଟାଗୋରାଇଜ କରାଯାଇଥାଏ ଆମ କିନ୍ତୁ କଲେଜରେ ଦୁଇଟା କାଟାଗୋରି କରାଯାଇଥିଲା।
ହଁ ଆମ ଆମର ବି ସେ ଦିଟା ଥିଲା କାହିଁକି ନା ସବୁ ଜାଗାରେ ତ ଏତେ ଅଧିକ ଜ୍ଞାନ ପଢିବା ପାଇଁ ବି ଟିଚରଙ୍କର କମ୍ ଅଭାବ ଥିଲା ତାପରେ ବି ସବୁ ଜାଗାରେ ସବୁ ଜିନିଷ ପଢା ହଉନି ସେଇଥିପାଇଁ ବାୟୋଲୋଜି ଆଇଟି ମ୍ୟା ମି ଅଧିକାଂଶ ଜାଗାରେ। ପଢା ହଉଛି ବହୁତ ଜାଗାରେ ଅଛି ଆଉ କିଛି ଜାଗାରେ ନାହିଁ ଆଇ ଟି ନାହିଁ କି ଜୟ ବାୟୋଲୋଜି ନାହିଁ। ଆଉ କିଛି ନୂଆ ନୂଆ କୋରସ ସାଙ୍ଗରେ ରହୁଛି।
ଆଉ ହଉ ତାହେଲେ ଆଉ ମୁଁ ତ କଲ୍ କରିଥିଲି ସେଇଥିପାଇଁ ଦେଖି ଶିକ୍ଷା ଆମେ ତ ପଢୁଥିଲେ। ଟେନ୍ଥ ଟା ସାଙ୍ଗ ହେଇକି ଆଉ ଆପରେ ଦେଖିବା ଆମର ତ ପ୍ଲସ୍ ଟୁ ସରିଗଲା ଅଲଗା ଜାଗାରେ ଆପରେ ଦେଖିବା ଆପଣ କଣ କରିବେ ଦେଖିବା ସେଇଥିପାଇଁ ପ ପଚାରୁଥିଲି ଆଉ ରଜକୁ ଆସିବେ ଆମ ଆଡେ ବୁଲିବା ପାଇଁ ନିହାତି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ତମେ ବି ଆସିବ ଆମ ଜାଗାକୁ ବୁଲିବାକୁ।
ହଉ ଆଉ ହଉ ତାହେଲେ ଆଉ ରହୁଛି ଭାଇ ଆଉ।
ହଉ ଭାଇ।